ହବ ଆଜ୍ଞା ନମସ୍କାର।
ସୁୁଭ ସଂନ୍ଧ୍ୟା।
ଶୁଭସନ୍ଧ୍ୟା।
ଏଇ ଶୁଭ ସନ୍ଧ୍ୟାରେ ଆପଣଙ୍କର ଘରେ ସବୁ କଣ ଚାଲିଛି?
ଆଜ୍ଞା ଆଜ୍ଞା ସେମିତି ଚାଲିଛି। ପିଲାମାନେ ସବୁ ପଢାପଢି କରୁଛନ୍ତି ଭାବିଲି ଟିକେ ଆପଣଙ୍କୁ କଲ କରି କଥା ହେଇଯିବି ଆଉ।
ଆଚ୍ଛା ଆଚ୍ଛା ନାଇଁ ମୁଁ ଆପଣଙ୍କୁ ବହୁତ ଥର କଥାବା ପାଇଁ ଚେଷ୍ଟା କରିଛି କିନ୍ତୁ ଆପଣଙ୍କର ବ୍ୟସ୍ତ ତମ ଜୀବନରେ ଆପଣ ମତେ ଟିକେ ସମୟ ଦେଇ ପାରିନାହାନ୍ତି ତ ସେଥିପାଇଁ ମୁଁ ଆପଣଙ୍କୁ ସହିତ କଥାବି ବୋଲି କିଛି ଗୁରୁତଵପୂର୍ଣ୍ଣ କଥାରେ ମୁଁ ଆପଣଙ୍କୁ କ କଲ କରିଛି। ଆପଣ ଯଦି ଫାଙ୍କା ଅଛନ୍ତି ତାହେଲେ ମୋ ସହିତ ଦୁଇ ପଦ କଥା ହେଇପାରିବେ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ କଥା ହେଇପାରିବି।
ଆଚ୍ଛା ମୁଁ କଣ କହୁଥିଲି କି ଉଁ ଆପଣ ତ ସବୁ କିଛି ଜାଣିଛନ୍ତି ତ ମତେ ଟିକେ ରୋଷେଇ ଆସେ ନା ତ ଗୋଟେ ଯେହେତୁ ମୁଁ ଟିକେ ନୂଆ ନୂଆ ରୋଷେଇ ଶିଖୁଛି ତ ମତେ ଗୋଟେ ରୋଷେଇ ର ସାହାଯ୍ୟ ର ଆବଶ୍ୟକତା ପଡିଛି ଆପଣ ଯଦି କହିପାରିବେ ତାହେଲେ ମୁଁ ଆପଣଙ୍କୁ ଜଣେଇବି।
ଆଜ୍ଞା ଆଜ୍ଞା ନିଶ୍ଚନ୍ତ କୋଉ ବିଷୟରେ ଆପଣ ଚାହୁଁଛନ୍ତି କୋଉ ଖାଦ୍ୟ ର ରୋଷେଇ ବିସରେ?
ହ ଆପଣ ଟିକେ ଯୋଉ ଆମର ଯୋଉ ଯୋଉ କୁହନ୍ତି ଭେଜ ର ବିରିୟାନୀ ଟି ସେଇ ବିଷୟରେ ଟିକେ ଯଦି ଆପଣ ଟିକେ ମତ ଦେଲେ ତାହେଲେ ମୁଁ ବିଶେଷ ଉପକୃତ ହେବି। ଆପଣଙ୍କ ନିକଟରେ।
ଆଜ୍ଞା ଆଜ୍ଞା ଭେଜରେ ବିରିୟାନୀ ଖାଇବାକୁ ଇଚ୍ଛା କରୁଛନ୍ତି?
ଆଜ୍ଞା ଆଜ୍ଞା ମୋର ଅ ଜଣେ ଅଛନ୍ତି ଭାଇ ଯିଏ କିି ସେ ପ୍ରତିଦିନ ଦିନ ବିରିୟାନୀ ଖାଉଛନ୍ତି ତ ସେ ବଜାରରୁ କିଣୁଛନ୍ତି ଯାହା ଫଳରେ ଦେହ ଖରାପ ହଉଛି ମୁଁ ସେଥି ଥିପାଇଁ ଭାବିଲି ଘରେ କିଛି ତାଙ୍କୁ ତିଆରି କରିଦବି କିନ୍ତୁ ମତେ ଆସୁନାହିଁ। ମୁଁ ବିରିୟାନୀ କଲାଠୁ ସିଏ ଖେଚୁଡ଼ି ହେଇଯାଉଛି। ତ ଆପଣ ଟିକେ ଯୋଗ ଦିଅନ୍ତୁ ଆଉ କହିଦିଅନ୍ତୁ।
ଆଜ୍ଞା ଆପଣ ବିରିୟାନୀ କଲେ ଖିଚୁଡି ହେଇଯାଉଛି ଆପଣ ଜାଣିନାହାନ୍ତି ବୋ ଧେ ଭଲସେ ଆ ଆଜ୍ଞା ବିରିୟାନୀ ଟା ଆପଣଙ୍କର ଯୋଉ ସାଧା ଯୋଉ କରିବେ। ତା ଦେହରେ କି ଆମର ସବୁ ପରିବା ଆମର ଯୋଉ ଆମର ବିନ୍ସ ହଉ କିମ୍ବା ଗାଜର ଆଳୁ ଅଳ୍ପ କିଛି। ଉଁ ଏମିତିଟ ସବୁ ପରିବା ମିଶ୍ରିତ କରି ତାକୁ ଟିକେ ଆମର ତେଲରେ ଭାଜି ଦେବେ ତେଲରେ ଭା ଦେଲା ପରେ ଚାଉଳ ଯୋଉ ଆମର ବିରିୟାନୀର ଚାଉଳ ତ ଜାଣିଥିବେ ଆସେ ଯୋଉ ଆମର ମା କେଟ୍ ସେଇଟାକୁ ଆଣିଥେବେ ତାକୁ ଆଗରୁ ଟିକେ ଭିଜେଇ ଦେଇଥିବେ। ଭିଜେଇ ଦେଲେ କଣ ସୁବିଧା ହବ କି ସେଟା ଯ ଜଲଦି ହବ ବୁଝିପାରିଲେ କି? ଜଲଦି ହବା ପାଇଁ ସେଇଟାକୁ ସେ ରଖିଦବେ ତାପରେ ଆମର କିଛି ନାହିଁ ଆଧରେ କେବଳ ଭା ତଟାକୁ ବସେଇଦେବେ ବ ଦେଇସିଲା ପରେ ପରିବା ତା ଦେହରେ ପକେଇଦେବେ ଭାତ ଟି ହେଇଗଲା ହେଇଗଲା ପରେ କିଛି ପିଆଜ ଜାରିକି ଏମତି ପକେଇ ପକେଇଦବେ ଆମର ଯୋଉ ଆମର ଆସେ ମସଲା ସବୁ ଡାଲଚିନି ଅଳେଇଚ ଗୋଲମରିଚ ଏଇ ସବୁ ଜିନିଷକୁ ଟିକେ ତେଲରେ ପକେଇକି ଭାଜିକି ଫ୍ରାଏ କରି ତା ଦେହରେ ପକେଇ ଦେଇ ଦେଇଥିବେ ବୁଝିପାରିଲେ କି? ଆଉ ତ ଯାହା ଆମର ଦରକାର ତା ଦେହରେ ହଳଦୀ ଲୁଣ ଏଇ ସବୁ ଜିନିଷ ଯାହା ଦରକାର ସେ ସବୁ ପକେଇଦେବେ ଆଉ।
ଆଜ୍ଞା ଆଜ୍ଞା ଆମର ତ ଆମର ତ ସବୁ ପରିବା ବଜାରରୁ କିଣା ହଉଛି ଆପଣଙ୍କର ତ ସୁନ୍ଦର ବାରିଟିଏ ଅଛି ବାରିରେ ପ୍ରାୟ ଏକ ଗୁଣ୍ଠୁ କିମ୍ବା ଦୁଇ ଗୁଣ୍ଠୁରେ ତ ଆପଣ ପରିବା ଚାଷ କରିଛନ୍ତି ଏବେ ପରିବା କଣ ସବୁ ଲଗେଇଛନ୍ତି?
ଆଜ୍ଞା ପରିବା ତ ଏବେ ଲଗେଇଛି ଆମର ବାଇଗଣ ଗଛ, ଲଙ୍କା ଗଛ, ଭେଣ୍ଡି ଗଛ। ଆଉ ସବୁ ସଜନା ଗଛ ତ ଆଗରୁ ଥିଲା ଅମୃତଭଣ୍ଡା ଗଛ ବି ଆଗରୁ ଥିଲା କଦଳୀ ଗଛ ଟେ ବି ଥିଲା। ଆଉ ବିଭିନ୍ନ ପ୍ରକାର ଫୁଲ ଗଛ ବି ଲଗେଇଛି ମତେ ବହୁତ ପସନ୍ଦ ଲାଗେ ଏ ସବୁ ଜିନିଷ। ପରିବା ପାଇଁ ଆଉ ଆମର ଯାହାକି ଫଳରେ କି ବାରିରେ ଲଗେଇଲେ ଏଇଟା ସୁବିଧା କ ସାର ଆମର ତ ଦିଆ ହୁଏନି ଘରୋଇ ଜିନିଷରେ ଆମ ଖତରେ ହେଇଯାଏ ଆରାମ ସେ ଆଉ ବେଳେ ବେଳେ ଯେତେବେଳେ ପୋକ ଖାଇଯାଏ ପୋକ ଓଷଦ ଦେବାକୁ ବା ପଡେ କାହିଁକି ନା ପୋକ ଓସଧ ନ ପକେଇଲେ ସେଟା ଗଛଟି ଶୁଖିଯାଏ।
ଆଚ୍ଛା ଆପଣ ତ ଆଜ୍ଞା ଆପଣ ପୁରା ଦେଶୀ ଖାଦ୍ୟ ଖାଉଛନ୍ତି ସେଇଥିପାଇଁ ଆପଣ ପ ଆପଣଙ୍କ ସ୍ଵାସ୍ଥ୍ୟ ପୁରା ସୁସ୍ଥ ଅଛି। ଆଉ ମୁଁ ବି ପ୍ରାର୍ଥନା କରୁଛି ଆପଣଙ୍କ ସପ ପରିବାର ସୁସ୍ଥ ରେ ରୁହନ୍ତୁ। ହେଲେ ମୁଁ ଟିକେ ଆମେ ବଜାରରୁ ଖା କୁହନ୍ତୁ? ଆମେ ଟିକେ ବଜାରରୁ ଯେହେତୁ କିଣିକିନା ଖାଉଛୁ ତ ସେଗୁୁରା ସାର ଯୁକ୍ତ ଖାଦ୍ୟ ଖାଇଲାଠୁ ନା ସେଥିରେ ବି କୌଣସି ଶକ୍ତି ଆସୁଛି ନା କିଛି ଭିଟାମିନ୍ ଆସୁଛି ସେଥିପାଇଁ ଟିକେ ଆପଣ କେମିତି ସବୁ ବାରିରେ ଲଗଉଛନ୍ତି ଆଉ ପାଣି କେମିତି ସବୁ ଦଉ ଚନ୍ତି ଜଗୁଛନ୍ତି କେମିତି ଆପଣଙ୍କର ତ ମାଙ୍କଡ ହନୁ ତ ଖାଇ ଦଉଥିବେ। ନା ହନୁ ଖାଉନାହାନ୍ତି?
ଆଜ୍ଞା ବହୁତ ହଇରାଣ କରୁଛନ୍ତି ହନୁ ଆସିକି। ଆଁ ହଇରାଣ କରୁଛନ୍ତି କିନ୍ତୁ ଭାବିଥିଲି ଏ ବର୍ଷ ଲଗେଇବି ନାହିଁ ତଥାପି ତାପରେ ମୁଁ କହିଲି ନାଇଁ କି କିଛି ଲଗେଇ ଦିଏ କିଛି ମାଙ୍କଡ ଯଦି ଖାଉଛନ୍ତି ଖାଆନ୍ତୁ କିଛି ପରିବା ଆମେ ଖାଇବୁ।
ଆପଣଙ୍କର ତ ଶାଶୁଙ୍କର ଦେହ ଅସୁସ୍ଥ ଥିଲା ତ ସିଏ ତ ବହୁତ ଜଗନ୍ତି ବାରିରେ ଗୋଟେ କିଳା ଦେଇକି ତାଙ୍କୁ ବସେଇ ଦେବେ ଆଉ ସେ ହନୁକୁ ଜଗିବେ ଆଉ। ଏବେ ତାଙ୍କ ଶରୀର ଠିକ ଅଛି ତ? ଆପଣଙ୍କର ଶାଶୁଙ୍କର ଦେହ ମାନେ ଅତ୍ୟନ୍ତ ଖରାପ ହେଇଥିଲା କଣ ଇଆ ଡୁ ସାତୁ ଖାଇ ଦେଇଥିଲେ ବୋ ଏବେ ତ ଋତୁ ପରିବର୍ତ୍ତନ ହଉଚି ତାଙ୍କୁ କଣ ପାଇଁ ବହୁତ୍ ବହୁତ୍ ଖାଦ୍ୟ ଦଉଛନ୍ତି? ତାଙ୍କୁ ଟିକେ ଆସ୍ ସେ ମାନେ ଯେମିତି ଆମର ସୂକ୍ଷ୍ମ ଖାଦ୍ୟ ଦିଅନ୍ତୁ କାରଣ ତାଙ୍କର ହଜନ ହଜମ କରିବାର ଶକ୍ତିଟା ଆଉ ନାଇ ତାଙ୍କର ଏବେ ଖାଦ୍ୟ ନଳୀରେ ଟିକେ ମାନେ ଯେହେତୁ ତାଙ୍କର ବୟସ ହାରାହାରି ପଚସ୍ତରୀ ବର୍ଷ। ତ ହେଇଗଲାଣି ତ ତାଙ୍କୁ ଟିକେ ଚେଷ୍ଟା କରନ୍ତୁ ସୂକ୍ଷ୍ମ ସରଳ ଖାଦ୍ୟ ଦେବା ପାଇଁ। ମସଲା ଯୁକ୍ତ ଖାଦ୍ୟ କିଛି ଦିଅନ୍ ନ୍ତୁ ନାଇ କାରଣ ତାଙ୍କରକର ଗ୍ୟାସ ପ୍ରୋ ମାନେ ଅସୁବିଧା ଟା ରହୁଚି ବୁଝିପାରିଲେ?
ଆଜ୍ଞା ଆଜ୍ଞା ନାଇଁ ତାଙ୍କ ସ୍ୱାସ୍ଥ୍ୟ ବହୁତ୍ ଖରାପ ଥିଲା ଏବେ ତାଙ୍କ ଦେହଟି ଜଗିଲା ପରେ ଉଁ ଭଲ ଖାଦ୍ୟ ସବୁ ଦେଲି ଦେଲା ପରେ ଟିକେ ଭଲ ଅଛିତ ଭଗବାନଙ୍କ ଦୟାରୁ। ଆଉ ଜଗୁଚି ତ ପିଲାମାନକୁ ଜାଗିବା ସହିତ ତାଙ୍କୁ ବି ଜଗିବାକୁ ପଡୁଛି ଯେହେତୁ ବୟସ୍ ହେଇଗଲାଣି ଆଉ କଁ କରିବା।
ଆଚ୍ଛା ତାଙ୍କୁ ଟିକେ ସବୁଜ ସାରର ଖାଦ୍ୟ ସବୁଜର ପନିପରିବାର ଖାଦ୍ୟ ଟିକେ ଦିଅନ୍ତୁ ଆପଣ ତାଙ୍କୁ ଟିକେ ସକାଳେ ଯୋଉ ଆମର ଫଳ ବଜାରରୁ କିଣୁଥିବା ଫଳ ରସ ଅପେକ୍ଷା ତା ଆପଣ ଯଦି ଟି କେ ସେଉ କିମ୍ବା କଦଳୀ କିମ୍ବା ତରଭୁଜ ଅ ଯଦି ତାଙ୍କୁ ଟିକେ ଏଁ ଦେବେ ନା ଚକଟି କିଣି ଯୋଉ ଆମର ଅ ଉଁ ସେ ବହୁତ୍ ଭିଟାମିନି ପାଇବେ ସେଥିରୁ। ରସ କରିଦେବେ ଆପଣ ବାଟି ପାରନ୍ତି ଏଁ ବୁଝିପାରିଲେ। ତ ଟିକେ ତ ସେଇ ରସ୍ ତ କରିଦେଲେ ବି ତ ପିଇଲେ ତାଙ୍କର ଶକ୍ତି ହବ ଶକ୍ତି ହେଲେ ସେ ଠିକ୍ ହେଇଯିବେ।
ଆଞା ଆଜ୍ଞା ଆଜ୍ଞା ମୁଁ ଜଗୁଚି ଯାହାବି ହଉ ଆମ ଫଳ ହଉ ତାପରେ ଆମର ସାବୁ ଭୁସି ବି ତାଙ୍କୁ ଦିଏ ମଝିରେ ମଝିରେ ତାପରେ ଆମର ଯୋଉ ଚାଉଳରେ ଗୋଟେ ପାସ୍ ପଳି କରିକି ଉଷୁନା ଚାଉଳରେ ଗୋଟେ ହୁଏ ସେଇଟା
ଆଚ୍ଛା। ଚାଉଳରେ ଯୋଉ ଖିରି ତିଆରି କରୁଚନ୍ତି।
ଆଜ୍ଞା ଆଜ୍ଞା। ସେଇଟା କରିକି ତାଙ୍କୁ ଦିଏ, ଆଉ ବିଶେଷ କରି ଭାତ, ରୁଟି ଏଇ ସବୁ ଜିନଷ ଅଂ ହଁ ଜଗିଲାଳୁ ତାଙ୍କ ଦେହ ଏବେ ସ୍ୱାସ୍ଥ୍ୟ
ଆଚ୍ଛା। ଆପଣଙ୍କ ଆପଣ ତାଙ୍କୁ ବଜାରରେ ବିକ୍ କ୍ରି ହଉଥିବା ଚାଉଳକୁ ଦଉଚନ୍ତି କି? ଆପଣଙ୍କର ତ ଅ ବହୁତ ଜମିବାଡି ଅଛି ଆପଣଙ୍କର ତ ଘରେଇ ଧାନ ଚାଷ ହଉଥିବ ନା ହଉନି?
ନାଇଁ ନାଇଁ ଘରୋଇ ଚାଉଳ ଆମର ରୋଷେଇ ହୁଏ। ଆମର କେବେ ବଜାରରୁ କିଣା ହେଇନି ଚାଉଳ ଅ ତାପରେ ବି ଏବେ ତ ଦେଖୁଚନ୍ତି ସେ ଯୋଉ ଭାତ ବି ତା ଦେହରେ ବି ଧାନ ନରେ ବି ସାର କିଛିଟା ଦଉଚନ୍ତି। ଯୋଉଟା କି ଆଗରୁ ଲୋକମାନେ ଯେତିକି ସ୍ୱାସ୍ଥ୍ୟ ତାଙ୍କର ଠିକ୍ ଠାକ୍ ରଉଥେଲା, ବିନା ସାରରେ ଯାହା ସବୁ ପନିପରିବା ହଉ ଭାତ ହଉ ଖାଉଥିଲେ ଏବେ ତ ସବୁ ପନିପରିବା ଠୁ ଆରମ୍ଭ କରି ଭାତରେ ବି ସାର ଦିଆ ହଉଚି। ଆମର ଯୋଉ ଧାନ ଚାଷ ବେଳେ ସାର ବି କିଛି କିଛି ଦଉଚନ୍ତି। ସେଥିପାଇଁ ତ ସ୍ଵାସ୍ଥ୍ୟ ଏବେ ବୟସ ନହବା ଆଗରୁ ଦେହ ଲୋକମାନଙ୍କର ଖରାପ ହଉଚି। ଆଉ ଆପଣଙ୍କ ବାରିରେ ସବୁ କଅଁ କଅଁ ଲଗେଇ ଚନ୍ତି।
ଆମ ବାରିରେ ଲାଗିଚି ବାଇଗଣ ଗଛ, କୋବି, ଭେଣ୍ଡି ଏସବୁ ଲାଗିଚି ଏ ଏବେ ସବୁ ଲାଗିଲା। କାରଣ ଆଗେ ସବୁ ଏ ବଜାରରୁ ଖାଉଚନ୍ତି, ମୁଁ ଯେହେତୁ ଦେହ ଖରାପ କହିଚି ଏବେ ବ ର୍ଷା ଦିନ ଚାଲିଚି ତ, ସେତିପାଇଁ ସେ ଲଗେଇଚନ୍ତି ଛୋଟ ଛୋଟ ଗଛ ହଉଚି, ସେଥିରେ ବଢିଆ ବଢିଆ ଜହ୍ନି ଫଳଉଚି। ଜହ୍ନି ମତେ ବହୁତ୍ ପସନ୍ଦ ଲାଗେ ତ ସେଥିପାଇଁ ମୁଁ ଟିକେ ଏବେ ଜହ୍ନି ଏଁ ରେ ଟିକେ ଜହ୍ନି ଖାଉଚୁ, କାକୁଡି ଖାଉଚୁ, ଟମାଟର ଖାଉଚୁ, କଖାରୁ ଖାଉଚୁ, ସଜନା ଶାଗ ଖାଉଚୁ, ଆଉ ଖଡା ଶାଗ ଖାଉଚୁ, କୋଷଳା ଶାଗ ଖାଉଚୁ କଞ୍ଚାଲଙ୍କା ବି ବାରିରେ ହଉଚି ଏମତି ସବୁ ଆମେ ଚାଷ ଉଁ ବାରିରେ ବାପା ଫସଲ କିଛି ଲଗେଇଛ ଛନ୍ତି। ଯାହାଫଳରେ ଆମେ ସବୁ ଏବେ ଖାଉଛୁ। ଆଉ ଆପଣଙ୍କର ତ ମାନେ ଏମତି ପନିପରିବା କଣ ବଜାରରୁ କିଣୁଚନ୍ତି ନା ବେଶୀ କରି ଆପଣ ଘରୁ ଖାଉଛନ୍ତି?
ନାଇଁ ନାଇଁ ପନିପରିବା କିଣା ହଉଥିଲା ଏବେ ସବୁ ଗଛ ଲଗେଇ ଦେଇ ଚି। ବଡ ବଡ ଅ ବା ଅଫ୍ ମାନେ ଫଳ ନିହାତି ପରିବାଟା ହେଲା ବେଳକୁ ଆହୁରି ଗୋଟେ ମାସ ଲାଗିବ। ତା ଭିତରେ ତ ପନିପରିବା କିଣି ଖାଇବାକୁ ପଡୁଛି। ଆଉ ଆଶା କରୁଚି ଆଉ ଗୋଟେ ମାସ ପରେ ପରିବା ହେଇଗଲେ କିଛିଟା ଖାଇବ।
ହ ଆଚ୍ଛା ଆଚ୍ଛା। ଯାହାହଉ ଆପଣଙ୍କର ସୁନ୍ଦର ବାଡିରେ ବଗିଚାଟିଏ ଥିବାରୁ ମତେ ବହୁତ ଖୁସି ଲାଗ ଲାଗେ। ଆଉ ଆପଣଙ୍କର କିଛି ପରାମର୍ଶ ଗ୍ରହଣ କରିବା ପାଇଁ ମୁଁ ଆପଣଙ୍କୁ ଉମ୍ ଏ କଲ୍ ଟି କରିଥିଲି। ଆଉ ଆ ଆପଣ ମୋତେ ବହୁତ ବଲ ଭାବରେ ବୁଝାଇ ଦେଲେ, ଯୋଉଟାକୁ ମୋର ହୃଦୟକୁ ସ୍ପର୍ଶ କଲା। ଆଉ ମତେ ଆଜିଠାରୁ କେମତି ସବୁ ଚାଷରେ ଘରୁ ମାନେ ବାରିରୁ ଖାଇବା ପାଇଁ ମୁଁ ସେଟା କରିବି। ଆଉ ମୁଁ ବିଶେଷ ଉପ କୃତ ହେଲି ଆପଣ ମତେ ମାନେ ପରିବାର ଯୋଉ ଉମ୍ ସାଧାର ବିରିୟାନୀଟି ଇ ବ ମାନେ ବତେଇଲେ, ମୁଁ ବହୁତ ଖୁସି ଅଛି। ଆଉ ଆପଣ? ମୋ କଥାରେ କିଛି
ଆଜ୍ଞା। ମୁଁ ବି ଆପଣଙ୍କଠୁ ବହୁତ କଥା ଶିଖିବାକୁ ପାଇଲି, ଖୁସି ବି ଲାଗିଲା ଆପଣଙ୍କ ସହିତ କଥା ହେଇ, ଏମତି କେତେବେଳେ କେମତି କଲ୍ କଲେ ଆପଣ ଟିକେ ବ୍ୟସ୍ତବହୁଳ ଜୀବ ନ ଭିତରେ ବି ଟାଇମ ବାହାର କରି କଥା ହେବେ।
ସମୟ ବାହାର କରି ମୁଁ ନିଶ୍ଚିନ୍ତ କଥା ହେବି ବୋଲି ଚେଷ୍ଟା କରୁଚି। ଆଉ ଆପ ଆପଣ ବି ଟିକେ ମନେ ରଖନ୍ତୁ, ଆପଣ ଯଦି ମତେ ମତେ ଭଲ ମାନେ ମାନେ ସାଧାର ବିରିୟାନୀଟି ବତେଇଲେ ମୁଁ ବହୁତ ଉପକୃତ ହେଲି, ଆଉ ମୁଁ ଆଶା କରୁଛି ମତେ ଯଦି କିଛି କରିକି ପଠେଇଲେ ବିରିୟାନୀଟା ମୁଁ ଟିକେ ଖାଇକି ଟିକେ ବହୁତ ଖୁସି ହେବି। ଆଉ ଆପଣଙ୍କୁ ବହୁତୁ ମୁଁ ହୃଦୟରୁ ଆଶୀର୍ବାଦ ଆଉ ସମବେଦନା ଜଣେଇବି। ଆପଣ ଟିକେ ଚେଷ୍ଟା ଚେଷ୍ଟା କରନ୍ତୁ ମତେ କିଛି କରିକି ଆପଣ କିଛି ପାତ୍ରରେ ଦିଅନ୍ତୁ ମୁଁ ପୁଣି ମକୁ ମୋର ତିଆରି କରିକିଣି ଭେଜ ମୁଁ ପୁଣି ଯୋଉ ସାଧାର ଅ ବିରିୟାନୀ ମୁଁ ଫୁଣି ଫେରସ୍ତ କରିଦେବି ଆଉ ମୁଁ ଆପଣଙ୍କ ସହିତ କଥା ହେଇ ମତେ ବହୁତ କିଛି ଖୁସି ମିଳିଚି ଆଉ ଜାଣି ପାରିଛି ଆଉ ମୁଁ ମୁଁ ନିଶ୍ଚିନ୍ତ ଆପଣଙ୍କୁ ଆଉ କିଛି ମାନେ ସମୟ ପାଇଲେ କଥା ହେଇଯିବି ଆଉ ଆଜ୍ଞା ଆଜ୍ଞା ଆପଣ ଏବେ ସମାପ୍ତ କରନ୍ତୁ। ବାର୍ତ୍ତା ଗୁଡିକୁ ନମସ୍କାର ଶୁଭ ସନ୍ଧ୍ୟା।